ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ।
ହଁ ମ୍ୟାଡାାମ କଣ କହୁଛନ୍ତି?
ହଁ ବସିଛି ଆଉ ଆଉ ତମେ କଣ କରୁଛ?
ମୁଁ ବି ବସିଛି ଆଉ ଆଉ କଣ ଖାଇଲେ ଆଜି?
ହଉ ହଁ ଖିଆ ସରଲାଣି। ଆ ଭାତ ଚଣା ଆଳୁ ତରକାରୀ ଶାଗ ଏସବୁ ରୋଷେଇ ହେଇଥିଲା ଆଉ। ଖାଇକି ବସିଛି ଆଉ ଆଉ ତମେ କଣ ଆଇଟମ କରିଛ?
ମୁଁ ଆସି ଭାତ ଡାଲି ହ୍ୟାଲୋ ଶୁଭାଯାଉଛି।
ହଁ ସୁୁଭୁଛି।
ଭାତ ଡାଲି ପଣସ ତରକାରୀ ଆଉ ଆମ୍ବ ଖାଇଥିଲେ ଆଉ।
ଓ ହୋ। ଅ ହ ପଣସ ସେପଟେ ହେଇଗଲାଣି ତାହେଲେ। ପଣସ ଆଣିଥିଲେ ନା କଣ କିଣିକିି କଣ କଞ୍ଚା ପ-
ହଁ କିଣିକି ହଁ ହଁ କଞ୍ଚା ପଣସ।
ଓ ହଁ ଏ ବର୍ଷ ତ କାହିଁ ପ୍ରାୟତଃ ଓ ହଁ। ପଣସ ସ ବହୁତ ତୁ ଲେଟ୍ରେ ସବୁ ଆସିଲା ବି ମାର୍କେଟକୁ।
ଆଜ୍ଞା ଆଜ୍ଞା।
ଉଁ ପଚିନିବି ଏ ବର୍ଷ ପ୍ରାୟ। ଆଉ କଣ ସ ତିଆରି କରିୁଥିଲ ତରକାରୀ?
ଆଜ୍ଞା ପଣସ ତରକାରୀ କରିଥିଲୁ।
ଆଚ୍ଛ
ଆପଣ ଖାଆନ୍ତି ପଣଶ ତ ପଣସ ତରକାରୀ?
ହ ହଁ ମୋତେ ତ ବହୁତ ପସନ୍ଦ ପଣସ ତରକାରୀ। ଏ ଓ ତରକାରୀ କେମିତି ବନେଇଲ?
କିଛି ନାହିଁ ତାର ତିଆରି ମାନେ ପ୍ରସ ପ୍ରସ୍ତୁତ ପ୍ରଣାଣୀ ଟା ବହୁତ ସହଜ ଆପଣ ହଁ ଆଜ୍ଞା। ପଣସ ଆଣିବି ପଣସକୁ ଫାଷ୍ଟତ ଆପଣ ଜାଣିଛନ୍ତି ଯେ ପଣସ କାଟିଲା ବେଳୁ ଟିକେ ଅଠା ଭଳିଆ ଲାଗେ ସେଥିପାଇଁ କାଟିଲା ପୂର୍ବରୁ ହାତରେ ଟିକେ ଆପଣ ସୋରିଷ ତେଲ ମାରି ଦେଇଥିବେ। ତାପରେ ପଣସ ଆପଣ ଛୋଟ ଛୋଟ କାଟିଦେବେ ଆଳୁକୁ ବି ଟିକେ ଛୋଟ ଛୋଟ କାଟି ଦେଇ ଥିବେ ତାକୁ ଟିକେ ଲୁଣ ହଳଦୀ ଦେଇକିରି ପ୍ରେସର କୁକର ରେ ତାକୁ ଟିକେ ସି ମାରିଦବେ ବେଶୀ ନାଇଁ ଦି ଟି ଦି ଦି ତିନିଟା ସିଟି ମାରିଦେବେ ସିଟି ମାରି ସାରିଲା ପରେ ଆମେ ଯେମିତି ଅ ଆଜ୍ଞା ବେସି ସି ଟି ମାରିଲେ ଟିକେ ସେଇଟା ଇଏ ହେଇଯିବ ଅଧିକ ସିଝି ଗଲେ ମିଳେଇ ଯିବ। ସେଥିପାଇଁ ଦୁଇରୁ ତିନି ସିଟି ଠିକ୍ ଅଛି।
ଅଚ୍ଛା।
ହଁ ଆଉ ଯେମିତି ଆପଣ ସାଧା ତରକାରୀ ତିଆରି କରନ୍ତି ସେମିତି ହିଁ ରସୁଣ ଅଦା ପିଆଜ କୁ ଆପଣ ଟିକେ ବାଟିଦେବେ ବାଟି ଦେଇକି ତାକୁ ଟିକେ ତେଲରେ କଷିଦେବେ ଲୁଣ ହଳଦୀ ଲଙ୍କା ଗୁଣ୍ଡ ଦେଇକି ଗରମ ମସଲା
ହଁ।
ଟମାଟୋ ଦେଇକି ତାପରେ ଏ ଯୋଉ ସିଝେଇକି ରଖି ଥିବେ ଆପଣ ପଣସ ଆଳୁକୁ ତାକୁ ପକେଇଦେବେ। ଆଉ ତ ପକେଇକି ପାଣି ଦେଇକି ଫୁଟେଇ ଦେବେ ଆଉ ପଣସ ତରକାରୀ ଆଉ।
ହଁ ହଁ ବଢ଼ିଆ ଲାଗିଥିବ ତାହେଲେ ଖାଇବାକୁ? ମତେ ପଣସ ତରକାରୀ ଅପେକ୍ଷ କ୍ଷା ଟିକେ ଭଲ ଲାଗେ ପିଠଉ ଭଜାଟା। ପଣସର ଯେଉଁ କଞ୍ଚା ଥିଲା ସମୟରେ ଯୋଉଁ ତାକୁ ଚକି ଚକି କରି କାଟିକି ସେ ଯେଉଁ ପିଠୋଉ ଦିଆଯାଏ ସେଇ ଆଇଟମ୍ ଟା ଖାଇବାକୁ ବେଶୀ ଭଲ ଲାଗେ। ତମର କର କି?
ହଁ ସ ହଁ ହଁ ହଁ ସେଇଟା ବି ଖାଇବା ମୁଁ କରେ। ଭଲ ଲାଗେ ସେଇଟା ବି। ଆଉ ପଣସ ଆପଣ ପକୋଡ଼ା ବି ଶୁଣିଥିବେ? ଏବେ ପଣସକୁ ଲୋକ ମାନେ ଛାଣିକି ବି ଖାଇଦଉ
ହୁଁ ହଁ ସେଇଟା ତ ବ ହଁ ମାର୍କେଟ ତ ବେଶୀ ସେଇ ଆମ ଏଇ ସିଜିନ ରେ ମାର୍କେଟ ରେ ପଣସ ପକୋଡ଼ା ପ୍ରାୟତଃ ବହୁ ମାନେ ଯୋଉଠି ଦେଖିବ ସେଇଠି ମିଳେ। ଏବ ବର୍ଷ ଟିକେ କାହିଁକି ଦେଖା ଯାଉନି। କିନ୍ତୁ ପ୍ରାୟତ ହୋଟେଲ ଯାକରେ ବି ଦେ ଖିବେ କି ସାଇଡରେ ଯଉ ସବୁ ବିକୁଛନ୍ତି ସବୁ ଲୋ ପୁରା ଏଇ ସିଜିନରେ ପଣସ ପକୋଡ଼ା କରିକି ମାନେ ବିକନ୍ତି। ଭଲ ବି ତାଙ୍କର ବିଜନେସ୍ ହୁଏ। ତ ସେଇଟା ଖାଇବାକୁ ବେଶୀ ଟେଷ୍ଟି ଲାଗେ ନା। ଆ କେମିତି ପି ପିଠଉ ବନାଉ ସବୁ। ପିଠଉ ତମର କେମିତି ଘରେ ବନାନ୍ତି?
ଯୋଉ ପଣସ ନାହିଁ ତାକୁ ଆପଣ ଦିଇ ଫାଳ କଲା ଭଳିଆ କାଟିଦେବେ। ଆମେ ଯେମିତି ତରକାରୀ ପାଇଁ ତାଠୁ ଛୋଟ ଛୋଟ ସେମିତି ନ କାଟିକି ଆକୁ ଟିକେ ଆପଣ ପତଳା କାଟିକି ଥିବେ କିନ୍ତୁ ଦି ଫାଳ ଭଳିଆ କରିଦେବେ। ଆଉ ତାପରେ ଆପଣ ଜାଣିଚନ୍ତି ପିଠୋଉ ପତଳା ଟିକେ ହଁ ନହେଲେ ସିଝିବା ପାଇଁ ଟିକେ ଡେରି ହବ। ଆହୁରି ଆପଣ କଣ କରିଥିବେ ସେ ଯୋଉ ପିଠଉ ପାଇଁ ଆପଣ ଜାଣିଛନ୍ତି ଚାଉଳ ଅଦା, ରସୁଣ, କଞ୍ଚ ଶୁଖିଲା ଲଙ୍କା ଆଉ ଜିରା ଟିକେ ବାଟି ଦେଇକି ରଖିଦେଇଥିବେ। ଆଉ ପେ ଆମେ ଯୋଉ ପଣସ କାଟି ସାରିଲା ପରେ ତାକୁ ଟିକେ ଲୁଣ ହଳଦୀ ଦେଇକି ସିଝେଇଦେବା। ନହେଲେ ଏଇଟା ଖାଲି ପିଠୋଉ ଦେଇକି ସିଝେଇିଲା ବେଳକୁ ବହୁତ ଲେଟ୍ ହେଇଯିବ। ଟିକେ ସିଝେଇଦବା ଆଉ ସିଝେଇ ଦେଇକି ତାୱାରେ ସୋରିଷ ତେଲ ଦେଇକି ଭାଜିବା ଆଉ ହେଟା ଆସ୍ ଟିକେ ଧିମ ଆଞ୍ଚ ରେ ଟିକେ ଟିକେ ଟିକେ ଟିକେ ହେଇକି ଅଳ୍ପ ଆଞ୍ଚ ରେ ସେଟା ଭା ଜି ହୁଏ ଆଉ ଆଉ ତା ଗରମ ଗରମ ଖାଇବେ ହିଁ ଭଲ ଲାଗିବ ଆପଣ ଥଣ୍ଡା ଖାଇଲେ ଭଲ ଲାଗିବନି।
ହଁ ନା ଟିକେ କଣ ହୁଏ କି ଥଣ୍ଡା ହେଇଗଲେ ଟିକେ ଯେ ଯେହେତ୍ ହଁ।
ହଁ ମୁଁ ତ ମୁଁ କହିଲି ମୁଁ ତ ସାଧା ଖାଏ ହୋଉ। ଯେହେତୁ ମୁଁ ମାଛ ମାଂସ କିଛି ଖାଏନି ତ ମୋ ପାଇଁ ପଣସ ଟା ଲାଗେ ମୋ ପାଇଁ ମାଛ ମାଂସ ପରିକା। ନାଁ ନାଁ
ଏ ହେଁ ହେଁ ହେଁ ହେଁ ଓହୋ ହଁ। ହଁ ମୁଁ ହେଲେ ମଧ୍ୟ ଆମିଷ ଖାଏନି।
ଆଜ୍ଞା ଆଜ୍ଞା। ସେଇଟା ତାହେଲେ ଆମ ମାନଙ୍କ ପାଇଁ ପଣସ ଟା ଗୋଟେ ମାଂସ ଭଳିଆ ଆଉ।
ହଁ ନିହାତି ଆଉ ଭଲ ଲାଗେ ନି ଜଣେ ଜଣେ ଦେଖବ ରୋଷେଇ କରିଥିବେ ଏଇ ଯୋଉ ମାଛ ଯେମିତି ପିସ୍ ପିସ୍ କରିକି କଟା ଯାଏ। ସେମିତି ବି ପିସ୍ ପିସ୍ କରିକି ବି ବଡ ବଡ ସାଇଜ ଫାଳ କରିକି ବି ତରକାରୀ କରନ୍ତି ମୁଁ ଦେଖିଚି ମୁଁ କେବେ କରିନି। କିନ୍ତୁ ମୁଁ ଦେଖିଚି କରିବାର ଏମିତି ଆଉ। ଏନା ଆମ ଘରେ ଟିକେ ଯଦି ଆଣିବେ କହିଲେ ଆହୁରି ଦେଖିବେ ଆମେ ତ ଏଇଗୁଡାକ ଏମି ତି ଆଇଟମ୍ କରି ଖାଉଚେ ଗାଁ ଗହଳି ଯାକରେ କଣ କରନ୍ତି ଆପଣ ଜାଣି ଥିବେ ମଧ୍ଯ। ଏ ବି ଏ ଯୋଉ ଡାଲି ଯୋଉ ରୋ ଷେଇ କରନ୍ତି ଡାଲିରେ ସବୁ ପଣସ ଟିକିଏ କଟା ଟାଇପର ହେଇଯାଏ ଯେତେବେଳେ ମାନେ ପାକଳ ହୋଇଯାଏ ଆ ସେତେବେଳେ ସେ ସେ ତା ମଞ୍ଜିକୁ ଆଣିକିରି ପଣସ ର ମଞ୍ଜି ଆଉ କତ ସେଟା ଡାଲିରେ ପ ପକେଇକି ତାକୁ ଛୁଙ୍କ ଦେଇକି ରୋଷେଇ କରନ୍ତି ସେଇଟା ବି
ହଁ ଆପଣ ବି ଏଇଟା ବି ଜାଣିଥିବେ ଯେ ପଣସ ର ମଞ୍ଜିକୁ ଶୁଖେଇକି ତାକୁ କାଟିକି ବେସର ଦେଇକି ଆଳୁ ବେସ ସର ଦେଇକି ଭାଜନ୍ତି ବି।
ହଁ ସେଇଟା ବି ଖାଇଚି ମୁଁ ସେଇଟା ହଁ ପ୍ରାୟତଃ ସେଇଟା ଉ ଏଇ ଯୋଉ ଏବେ ପାଚି ଯିବ ସବୁ ପଣସ ପାଚିଗଲେ କଣ ସବୁ ପଣସ ଖାଇକି ସବୁ ମଞ୍ଜି ଗୁଡାକ ରଖିଥାନ୍ତି। ଏମିତି ବର୍ଷା ଦିନ ଆସିଲେ ସେ କଣ କରନ୍ତି ନା ସେଇଟାକୁ ଏମିତି ପିଠୋଉ ଦେଇକି ବି ଭାଜନ୍ତି ତାକୁ ସିଜେଇ ଦେଇକି। ଏଇ କିଏ କେତେ ପ୍ରକାର କିଏ ବେସର ଦିଅନ୍ତି। ଦେଇକି ବର୍ଷା ଦିନେ ଖାଆନ୍ତି ତ ଅଧିକ ହଁ ଆମେ ତ ଅଧିକାଂଶ ପୋଡ଼ି ପୋଡ଼ି ଖାଇଚୁ।
ଚୁଲିରେ ପୋଡି ଦିଅନ୍ତି, ଆଜିକାଲି ତ କାହା ଘରେ ଚୁଲି ଆପଣ ଦେଖିବାକୁ ପାଉନଥିବେ କିନ୍ତୁ ମୁଁ କହୁଛି ଆଗ କାଳରେ ଟି ଚୁଲି ରେ ପୋଡି ଦିଅନ୍ତି, ଯୋଉ ଭଲ ଲାଗେ ସେ ଚୁଲିରେ ପୋଡା ପଣସଟି ମଞ୍ଜିଟି ବଢିଆ ଲାଗେ, ଆଉ ପଣସ ବରା ବି କରନ୍ତି। ନ୍ତି ଯୋଉ ପାଚିଲା ପଣସରେ ସେ ଯେ ଆପଣ ଦେଖୁଥିବେ ମହକି ଯିବ ଚାରିଆଡେ ସେ ପଣସ। ହୁଁ,
ହଁ ଏଗୁଡାକ ସିଜିନ୍ ଅନୁସାରେ ମିଳେ ପଣସ କହିକି
ଆଜ୍ଞା ଯୋଉ ସିଜନରେ ଯୋଉ ପନିପରିବା ମିଳୁଚି ଫଳମୂଳ ମିଳୁଚି ଆମେ ତାକୁ ଖାଇବା କଥା, ଆଜିକାଲି ଆପଣ ଦେଖ କିଛି କିଛି ଲୋକମାନେ ରାସାୟନିକ ପଦାର୍ଥ ଗଛ ତିଆରି ମାନେ ଉପଯୋଗ କରିକିରି ଖରାଦିନେ ବି କୋବି ମଟର ଏ ଯୋଉ ସବୁ କରୁଛନ୍ତି। କିଛି ଦିନ ସବୁ ତ ଶୀତ ଦିନ ପନିପରିବା ନା? କିନ୍ତୁ ଏଇଟା ସବୁ ଋତୁରେ ମିଳୁଚି। ଆଉ ସେଇଟା ତ ଦେହ ପାଇଁ ହିତକାରକ ନୁହେଁ, କାରଣ ସେଇଟା ଯେମିତି ହେଲେ ବି ଆପଣ ଜାଣିଥିବେ ରାସାୟନିକ ପଦାର୍ଥ ସେ ଦେଇକି ତାକୁ ତିଆରି କରି ଖାଉଛନ୍ତି।
ନିହାତି ନିହାତି ରାସାୟନିକ ସାର ପକଉଛନ୍ତି। ରାସା ରାୟନିକ ସାର ପକେଇକି ଯୋଉ କହୁଛନ୍ତି ସବୁ ଆଉ ଉତ୍ପାଦନ କରୁଛନ୍ତି ସେଇଟା ମଣିଷ ଶରୀର ପାଇଁ ବୋହୁତ କ୍ଷତିକାରକ ସେଥିପାଇଁ ତ ଏବେ ମଣିଷର ଆୟୁଷ ଆସ୍ତେ ଆସ୍ତେ କମିବାକୁ ଲାଗିଲାଣି, ଦେଖୁଛନ୍ତି ନା ନାଇଁ? ଆଗରେ ମଣିଷ ଗୋଟେ ସାଧାରଣତଃ ଶହେ ବର୍ଷ ପାଖାପାଖି ବଞ୍ଚୁଥିଲା।
ହୁଁ ହୁଁ ଏବେ ଷାଠିଏ ବର୍ଷ ବି ବୋହୁତ ହେଇଗଲାଣି।
ବୋହୁତ ହେଇଗଲାଣି ଏଇ ଭଳିଆ କଥା ଆଉ କଣ କରିବା। ହଁ ଆମ୍ବ ତ ହଁ ଆ ଆ ହଁ ଆମ୍ବ ନିହାତି ମୋର ତ ବୋହୁତ ପସନ୍ଦ ଆମ୍ବ, ଆମ୍ବ ବୋହୁତ ପସ ଏବର୍ଷ କଣ ତିଆରି କରି ଛନ୍ତି ନା ନାଇଁ ଆମ୍ବରେ କଣ ଖଟା ହୋଉ କି ଆମ୍ବ ସରା ହୋଉ?
ହଁ ଆମ୍ବରେ ଆମ୍ବ ସଡା, ଚମ୍ପେଇ ତ ଆଉ ଆମ୍ବ ଆଚାର ଏ ଯାକ ସବୁ ତିଆରି କରିଥିଲି ଆଉ। ଆଉ ତୋ ଆମ୍ବୁଲ ଆଉ ଏସବୁ ତ ଆଉ ଆଜ୍ଞା।
ହଁ ନାଇଁ ଏ ବର୍ଷ ବି ଆମର ତ ବେଶୀ ହ ଆମ ତ ଏବେ ଖଟା କରିନୁ କି ତୁ ଏଇ ଯେଉ ଛୋଟ ଛୋଟ ଆମ୍ବୁ ଯୁ ଦେଶୀ ଆମ୍ବ ଯେଉଁ ମିଳୁଚି ସେଇ ସେଇଟା ତାଙ୍କୁ ତାର ଶୁଖା ହେଇଛି ସେଟା ଜାଣିଛ ନାହିଁ? ତାଙ୍କୁ କେବେ ଶୁଖେଇବାରେ ଜାଣିଛନ୍ତି କି ନାହିଁ ଆମ୍ବ ଟା ଆ ମାନେ କଣ କରହୁଚନ୍ତି ଛୋଟ ଛୋଟ ଯୋଉ ଛୋଟ ଛୋଟ ଆମ୍ବ ଯୋଉ ଗୁଡ଼ାକ ସେଗୁଡ଼ାକ କଣ ତାର ଚୋପା ଛଡେଇ ଦେଇେଇକି ସେଠି ତାର ମାଂସଟା ଲାଗିଥିବ ବା। ଏ ସେଇଟାକୁ ହିଁ ଶୁଖେଇ ଦିଅନ୍ତି ଖରାରେ, ଖରାରେ ଶୁଖେଇକି ତା ତାକୁ ଶୁଖିଗଲା ପରେ ତାକୁ ଗୁଡ଼ ଆଉ ଲଙ୍କା ଲୁଣ ସବୁ ମିଶେଇକି ତାକୁ ରଖାଯାଏ ବର୍ଷା ଦିନ ଆସିଲେ ସେଟାକୁ ଟାଙ୍କୁ ଖଟା ସବୁ ତିଆରି କରିକି ଖାଆନ୍ତି ଆମ ତ ବେସି ପ୍ରାୟ ହୁଏ, ଆମର ଆମ୍ବ ସଢା ଅପେକ୍ଷା ଠାଇ ଟାଙ୍କୁଟା ବେଶୀ ମାନେ ପସନ୍ଦ କରନ୍ତି ଘରେ ସମସ୍ତେ।
ହୁଁ ହୁଁ ହୁଁ କିନ୍ତୁ ମୁଁ ଟାଙ୍କୁ କେବେ ଖାଇନି।
ରୁ ବଢିଆ ଲାଗିବ, କେବେ ଟ୍ରାଏ କରିବ ଦେଖିବ ବୋହୁତ ବଢିଆ ଲାଗିବ ସେ ଛୋଟ ଛୋଟ ଟାଙ୍କୁ ସେଟାକୁ ଖଟା ଦେଇକି କିଏ ବେସର ଦେଇକି ରୋଷେଇ କରେ। ହଁ କିଏ ବେସର ଦେଇ କରୁଛି ନା ବେସର ଦେଇକି ବି କଲେ ଭାରି ଭଲ ଲାଗେ ବେସର ଖଟା ଯେମିତି ଆମ୍ଫୁଲ କୁ ବେସରେ ଦେଇକି ଖଟା କରନ୍ତି, ଭୋଜି ମାନକ ପ୍ରାୟତଃ ଖାଇଥିବେ ଆପଣ ଦେଖିବେ ତ ସେଇ ଅନୁସାରେ ସେମିତି ଏତି ଆମ୍ବ ଟାଙ୍କୁୁଟା ବି ଏମିତି ଖଟା କରିକି ଖାଆନ୍ତି ବର୍ଷା ଦିନ ଆସିଲେ ପ୍ରାୟ ଭଲ ଲାଗେ ଆଉ ସବୁ ଖରା ଦିନେ ଶୁଖେଇକି ରଖି ଜୁ ବର୍ଷା ଦିନେ ପ୍ରାୟ ଖାଇବେ ଆଉ।
ହୁଁ ହୁଁ ଦେଖିବା ମୁଁ କେବେ ଗୋଟେ ତାକୁ ଚେ ଟ୍ରାଏ କରିବି ଖାଇବା ପାଇଁ ଚେଷ୍ଟା କରିବି। ହଉ ମତେ ଆପଣଙ୍କ ସହିତ କଥା ଆଜ୍ଞା।
ହଁ ମତେ ହେଲେ ବି ଭଲ ଲାଗିଲା ହଁ କେତେବେଳେ ମୁ କଥା ହେବା ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା।